ହାଲୋ?
ମ୍ୟାମ୍।
ମ୍ୟାଡ଼ମ ନମସ୍କାର।
ନମସ୍କାର।
ମ୍ୟାମ୍ କଣ କରୁଚନ୍ତି ଆପଣ?
ହଁ ଏଇଠି ରୋଷେଇ ବାସ ଚାଲଛି ଆଉ।
ଜି ଘରେ ରୋଷେଇ କରୁଚନ୍ତି ଆପଣ।
ରୋଷେଇ ହେଇଥିଲା ସଖାଳେ ଛୁଆମାନେ ଗଲେ ସ୍କୁଲ୍ ତାଙ୍କ ପାଇଁ ଟି ପିନ୍ ହେଲା। ଟିଫିନ୍ ସେମାନେ ନେଇକି ଗଲେ।
ଆପଣ କଣ ଟିଫିନ୍ କରିକି ଖାଇବାକୁ ଦେଲେ ଆପଣଙ୍କ ଛୁଆଙ୍କୁ?
ଛୁଆଙ୍କୁ ଦେଇଥିଲୁ ସାନ ଝିଅ ଆମର ଟିପିନ୍ ନେଲା। ପୁରୀ ହେଲା, ତରକାରୀ ବୁଟ ଆଳୁ ତରକାରୀ ହେଲା।
ଆପଣ ବୁଟ ଆଳୁ ତରକାରୀ କେମିତି ପ୍ରସ୍ତୁତ କରଚନ୍ତି ଟିକେ କହିବେ ମତେ?
ଆଜ୍ଞା ବୁଟକୁ ପ୍ରଥମେ ଭିଜେଇ ଦେଲୁ ପାଣିରେ ତାପରେ କିଛି ଚମୟ ପରେ ଉଁ ତାପରେ ମସଲା, ପିଆଜ, ରସୁଣ, ଅଦା ତାକୁ ପେଷ୍ଟର ଅ ବ ଟା କଲା, ବଟା ସରିଲା ପରେ ତାକୁ ଆମେ ୱା କଷେଇଲୁ ତେଲ ଦେଇକି। ତାକୁ କଷେଇଲୁ ତା ଦେହରେ ଟିକେ ଲ ଅଳ୍ପ ଲଙ୍କାଗୁଣ୍ଡ ଆ ଜିରା ଗୁଣ୍ଡ ଟିକେ, ଧନିଆ ଗୁଣ୍ଡ ଆଉ ମିଟ୍ ମସଲା ଟି ଏ ତାକୁ ପକେଇକି ଭଲ ଭାବେ କଷେଇଲୁ, କଷେଇ ସାରଲା ପରେ ବୁଟ ଡାଲି ତା ଦେହରେ ପକେଇଲୁ ବୁଟ, ଆଳୁ ସିଝେଇକି ରଖିଥିଲୁ ତା ଦେହରେ ତାକୁ ପକେଇଲୁ। ତାପରେ ସିଏ ଏ କିଛି ସମୟ ପରେ ଫୁଟିଲା ପରେ ଲୁଣ ଟିକେ ଦେଇ କିଛି ମ ପରେ ଫୁଟିଲା ତାପରେ ତାକୁ କାଢ଼ିକି ଗରମ ମସଲା ଟିକେ ଦେଇକି କାଢିଲୁ।
ଆପଣ ଆଜ୍ଞା ତାପରେ ଆପଣ ପୁରୀ ବୁ ପୋଟଳ ତରକାରୀ ଆପଣଙ୍କ ଛୁଆଙ୍କୁ ଟିପିନ୍ ଦେଇଥିଲେ।
ସାନ ଝିଅ ଟିପିନ୍ ନେଇଗଲା, ବଡ଼ ଝିଅ ପାସ୍ତା ନେଲା ଆଉ ବ ହଁ। ବଡ ଝିଅ ପାସ୍ତା ନେଇକି ଟିଫିନ୍ ଗଲା, ତାପରେ ତାଙ୍କ ବାବା ଖାଇକି ତାଙ୍କର ଅଫିସ୍ ଗଲେ ତାଙ୍କ ପାଇଁ ଟିକେ ମା ଛ ଭାଜିଲି ପଖାଳ ସେ ତାଙ୍କର
ତାହେଲେ ଆପଣ ସକାଳୁ ଏତେ ସାରା ରୋଷେଇ କରିସାରଲେଣି।
ଆଜ୍ଞା ଆଉ ସରିଲା ଏବେ ପୁଣି ଖ ଖରାବେଳ ପାଇଁକି ରୋଷେଇ ହବ।
ଖରାବେଳେ ଆପଣ ଆଜି କଣ ପ୍ରସ୍ତୁତ୍ କରି
ଖରାବେଳେ ଆଜି ମାଛ ତରକାରୀ ଆଉ ଭାତ ଡାଲି ହବ।
ଆ ମାଛ ତରକାରୀ ଆପଣ ପ୍ରସ୍ତୁତ କେମିତି କରିବେ ମତେ ଟିକେ କୁହନ୍ତୁ।
ମାଛ ତରକାରୀଟା ଆମର ପ୍ରସ୍ତୁତ ହବ ପ୍ରଥମେ ମାଛକୁ ଭଲ ବାଗେ ଏ ଏ ତାକୁ ଧୋଇକି ଭଲ ଭାବେ ସଫା କରାଯିବ। ତାପରେ ଲୁଣ ଟିକେ, ହଳଦୀ ଟିକେ ମାଛ ଦେହରେ ଗୋ ଗୋଳା ହ ହବ ମାଛକୁ ଗୋଳେଇ କି ତାକୁ ର ପରେ ତେଲ ବସିବ କଡେଇ ତେଲ ଗରମ ହେଲା ପରେ ମାଛ କୁ ଭଲ ଭାବେ ଛାଣିବୁ। ଓ ଛାଣି ସାରିଲା ପରେ ପୁଣି ସେଇ ପିଆଜ, ରସୁଣ, ଅଦା ଟିକେ ପେଷ୍ଟ ହବ। ତାକୁ ପୁଣି କଷେଇକି ମସଲା ଯେମତି ଲଙ୍କା ଏ ଅଁ ତ ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ ତା ଦେହରେ ଟିକେ ପଡିବ। ତାପରେ ସୋରିଷ ମସଲା ଟିକେ ବଟାହେଇକି ରହିଥିବ। ତାପରେ ଟମାଟୋ ପଁ ପଡ଼େଇକି ତରକାରୀ ହବ ଆଁ ତରକାରୀ ହବ ତାପରେ ଏ ଉଁ ସେଇଟାକୁ କଣ କରାଯିବ ନା ମସଲା କଷେଇ ସାରିଲା ପରେ ଭଲ କି ତା ଦେହରେ ଆଳୁ ଭାଜିକି ରଖି ଯିବୁ ତାକୁ ପକେଇବୁ ତାପରେ ମସଲା ସୋରିଷ ମସଲା ଦେଇକି ତାକୁ କିଛି ସମୟ ପରେରେ ଫୁଟିଲା ପରେ ତାପରେ ପାଣି ଦବୁ। ପାଣି ଦେଇସାରିଲା ପରେ ତାକୁ କିଛି ସମୟ ଫୁଟିବସିଏ ନା ଲୁଣ ଫୁଣ ସବୁ ପଡିବ ତା ଫୁଟିଲା ପରେ ତାପ ଟିକେ ଜଷ୍ଟ ଆମ୍ବୁଲ
ହ
ତା ଦେହରେ ଟିକେ ଖଟା ହବା ପାଇଁ କି ଜଷ୍ଟ ଆମ୍ବୁଲ ଟିକେ ଦିଆହବ ନା ତରକାରୀ ହେଇଗଲା ମାଛ ତରକାରୀ।
ଅ ହଁ ଆପଣ ତାହେଲେ ଏଇ ପ୍ରଣାଳୀରେ ମାଛ ତରକାରୀ ପ୍ରସ୍ତୁତ କରନ୍ତି।
ଆଜ୍ଞା।
ଆଉ। ଏବେ ସବୁ ରୋଷେଇ ବାସ ସାରି ଆପଣ ବସିଛନ୍ତି?
ଆଉ ଖରା ବେଳ ର ରୋଷେଇ ଟା ଏବେ ଆରମ୍ଭ କରିବି କରିନି ଆଉ ତାପରେ ଆମର ଗାଈ ବି ଅଛନ୍ତି। ଆ ଗାଈ ବାଛୁରୀ ସବୁ ସେିଏାକା ଗଉଡ ଆସିବେ ଗାଈ ଦୁଇଁବାକୁ। ଗାଈ ଦୁଇଁ ସାରିଲା ପରେ ଗାଈ ବାଛୁରୀ ଖୋଲା ହେଇଛି ଯିବେ ସେ ଗୁହାଳ ଫୁହାଳା ସବୁ ପରିଷ୍କାର ପରିଚ୍ଛନ୍ନ କରିକି ଆସିଲା ପରେ ମୁଁ ଆଡେ ରୋଷେଇରେ ମନ ଦେବି ତାପରେ କିଛି ସେ ସଫା କରିବାକୁ ଅଛି। ଛୁଆଙ୍କର ଡ୍ରେସ ପତ୍ର ସବୁ ଗାଧେଇ ପଧେଇ ପକେଇ ଦେଇ ଯାଇଛନ୍ତି। ସେଗୁଡା ସବୁ ସଫା କରିବି ତାକୁ ନେଇ ସୁୁଖାସୁଖି କରିବି ତାପରେ ପୁଅ ଯାଇଛି ସ୍କୁଲ ସିଏ ଆସିବ। ତାକୁ ଖାଇବାକୁ ଦେବି ତାପରେ ତାର ଟିକେ କଣ ପଢା ପଢି ଦିଆ ହୋଇଛି ଟିକେ ଦେଖା ଦେଖି କରି ତାପରେ ପୁଅ କୁ ଶୁଆଇ ଦେବି।
ତାହେଲେ ଆପଣଙ୍କ ଜୀବନ ଶୈଳୀ ଏମିତି କଟୁଛି ଆଉ।
ଏମତି କଟୁଛି ପୁରା ବ୍ୟସ୍ତତା ମୂଳକ ଜୀବନ। ବ୍ୟସ୍ତ ବହୁଳ ଜୀବନ ଆ ଆପଣ କଣ କରୁଛନ୍ତି ଏବେ?
ଏବେ ମୁଁ ବସିଛି ଖାଇକି ଆସିଲି ମା ଆଜି ଘରେ ପ୍ରସ୍ତୁତ କରିଥିଲେ ରୁଟି ଆଉ ତୁଳା ସେଇୟା ଖାଇକି ଆସିଲି ଆଉ ରୁଟି ସନ୍ତୁଳା ଆଉ ଖାଇକି ବସିଛି ମୁଁ କହିଲି ଏବେ ମୁଁ ଟିକେ ତାଅଛି ଆପଣଙ୍କ ସହିତ ଟିକେ କଲରେ କଥା ହେଲେ ଭଲ ଲାଗିବ ସେଥିପାଇଁ ଆପଣଙ୍କୁ ମୁଁ କଲ କରିଥିଲି।
ସନ୍ତୁଳା ଟା ସନ୍ତୁଳା ଟାକୁ କେମିତି ବନେଇଥିଲେ କୁହନ୍ତୁ?
ମୋ ମା ପ୍ରଥମେ ପରିବା ଆମ ଆ ଘରେ ଯେତେ ସବୁ ପରିବା ଥିଲା ଆବଶ୍ୟକ ମୁତାବକ ସେଇ ପରିବାର ସବୁ କାଟିଦେଲେ କାଟିକି ପାଣିରେ ପକେଇଦଲେ କାରଣ କୁ ଧୋଇକି କାଟିବା କଥା କିନ୍ତୁ ମାଡିଏ ଧୋଇଲେ କାଟି ଦେବି ଆଉ। କାଟିକି ତାକୁ ପାଣି ରେ ପକେଇଦେଲେ ପାଣିରେ ପକେଇ ସାରିଲା ପରେ ପ୍ରେସରରେ ସବୁତକ ପରିବା ପକେଇକି ଲୁଣ ହଳଦୀ ଦେଇ କଞ୍ଚା ଲଙ୍କା ଛେଚା ଦେଇ ସିଟି ମାରିଦେଲି ସିଟି ଗୋଟେ ସିଟି ମାରି ସାରିଲା ପରେ ତାକୁ କିଛି ସମୟ ରଖିଦେବେ ଆପଣ କାରଣ ପରିବା ଟା ସିଝିବ ନା ପରିବା ସିଝି ସାରିଲା ପରେ ପ୍ରେସର ରୁ ହୁଇସିଲ କାଢିଦେବେ ପରିବାକୁ ଏକ ପାତ୍ରରେ ଓଜାଡିଦେବେ। ସିଝିଥିବା ପରିବାକୁ ଅଜାଡି ସାରିଲା ପରେ ଏପଟେ ତେଲ ଗରମ କରିବେ ପ୍ରେସର କୁକର ରେ ଯଦି ଆପଣଙ୍କୁ ଯୋଉ ଟାଇପ ର ସନ୍ତୁଳା ପସନ୍ଦ ଖାଇବା ପାଇଁ ଆପଣ ଯଦି ଖାଇବେ ଏ ପିଆଜ ପକେଇକି ତାହେଲେ ଆପଣ ତେଲ ପକେଇବେ ପିଆଜ ପକେଇବେ ଫୁଟଣ ପକେଇବେ ଲଙ୍କା ପକେଇବେ ଆଉ ସନ୍ତୁଳାକୁ ଢାରିବେ ହେ ହେଲା ଇଏ ଗୋଟେ ପ୍ରକାର ସୁ ସତୁଳା ହେଲା ଆଉ ଯଦି ଆପଣ ର ବଗରା ସନ୍ତୁଳା ଖାଇବାକୁ ଚାହୁଛନ୍ତି ତାହେଲେ ଆପଣ ଆଉ ଗୋଟେ ଉପୟ କରିପାରିବେ। ତେଲ ଗରମ କରି ସେଥିରେ ଛେଚି କି ରଖିଥିବା ରସୁଣ ଆଉ ଫୁଟଣ ଶୁଖିଲା ଲଙ୍କା ଦେଇକି ପଘାରି ପାରିବେ ସନ୍ତୁଳା ଇଏ ଗୋଟେ ପ୍ରକାର ସନ୍ତୁଳା ହେଇ ପାରିଲା। ଆପଣ ଯଦି ଚାହିଁବେ ଆଗୁଆ ପ୍ରେସର କୁକର ରେ ବଘାରିକି ଧୋଇକି ରଖିଥିବା ପରିବା ପାଣି ଦେଇ ସିଝେଇ ପାରିବେ ଇଏ ଗୋଟେ ଟାଇପ ର ସନ୍ତୁଳା ହେଇପାରିବ। ଆଉ ଆଉ ଅରୁଆ ସନ୍ତୁଳା ହେଲେ କିଛି ଆପଣ ରସୁଣ, ପିଆଜ ନ ପକେଇ ଯଦି ଅରୁଆରେ କରିବା ଚାହୁଚନ୍ତି ତାହେଲେ ସେଥିରେ କରି ପାଉଡର ଦେଇକି କରିପାରିବେ। ଏମତି ଆମର ଆଜି ଶନ୍ତୁ ସନ୍ତୁଳା ହେଇଥିଲା ଆମର କିନ୍ତୁ ଆଜି ରସୁଣ ବଘରା ସନ୍ତୁଳା ହେଇଥିଲା ଯାହାକୁ ମୁଁ ଖାଇକି ଆସିକି ଆପଣଙ୍କ ସହିତ କଥା ହଉଚି।
ଓହୋ ଆଉ ଆଗକୁ ଏକା କଣ କରିବେ? ଖାଇକି ଆସିଲେ ଗାଧୁଆପାଧୁଆ ସାରିଲାଣି ନା ନାଇଁ?
ଆଜ୍ଞା?
ଗାଧୂଆପାଧୁଆ ସବୁ ସରିଲାଣି ନାଁ
ଆଜ୍ଞା ହଁ, ଗାଧ ହଁ ମୋର ନିତ୍ୟକର୍ମ ସବୁ ସରିଲାଣି ମୁଁ ନିତ୍ୟ କର୍ମ ସାରି ଆସିଲି। ଆସିକି ଆପଣଙ୍କ ସହିତ ଏବେ ମୁଁ କଥା ହେଉଛି ଆଉ ଆପଣଙ୍କ ପରିବାରରେ ସଦସ୍ୟ କେତେ ଜଣ? ହଁ ଅଛନ୍ତି।
ଆମର ତ ଜଏଣ୍ଟ ଫାମିଲି ଅଛି ଆମର ଛନ୍ତି ପୁଅ ଗୋଟେ ଝିଅ ଦିଟା ଆଉ ହଜବାଣ୍ଡ ସ୍ଵାମୀ ଅଛନ୍ତି ଆଉ ଆଉ ମୁଁ ଆଉ ମୋ ଶଶୁର ଅଛନ୍ତି ବଡ ଯା ଦେଢଶୁର ତାପରେ ପୁତୁରା ଅଛନ୍ତି ଆଉ ପୁତୁରା ବୋହୂ ଅଛନ୍ତି। ଆଉ ଝିଆରୀ ବାହା ହେଇ ଯାଇଚନ୍ତି ପୁତୁରାଙ୍କର ଗୋଟେ ଗୋଟେ ଛୋଟ ପୁଅ ଏତିକି ହଉଚନ୍ତି ଆମର ପରିବାର।
ବଡ ପରିବାର।
ବଡ ପରିବାର। ଆଉ କଣ କହୁଛନ୍ତି କୁହନ୍ତୁ।
ହଁ ଆପଣଙ୍କ ଘରେ ଆପଣ କେମିତି ଅ ଖାଆନ୍ତି? ଆପଣଙ୍କ ଘରେ ଆପଣ ଗାଈ ରଖିଛନ୍ତି ଗାଈ ରୁ କଣ ଆପଣ ଖାଆନ୍ତି କ୍ଷୀର ଖାଆନ୍ତି ନା ଘିଅ କରନ୍ତି ନା
ହଁ ସବୁ ଆମର ଗାଈ ରଖା ହେଇଛି ଗାଈ ଯୋଉ କ୍ଷୀରରୁୁ ସେଥିରୁ ପୁଣି କ୍ଷୀର ସିଝା ହେଇ କି ତା ଦେହରୁ ଲହୁଣୀ ଟା କା ସର ଟା କଡା ହେଇକି ଲହୁଣୀ ହୁଏ ସେଥିରୁ ବି ଘିଅ ବାହାର
ତାହେଲେ ଆପଣ ଦେଶୀ ଗାଈ କ୍ଷୀର ଖାଆନ୍ତି । ଆପଣ କିଣିକି କ୍ଷୀର ଖାଆନ୍ତି ନି ଗାଈକ୍ଷୀର ଘରେ ପ୍ରସ୍ତୁତ କରିକି ଆପଣ
ଆମେ ଖାଉଛୁ ଆଜ୍ଞା ଦେଶୀ ଗାଈ ରଖିଛୁ ଦିଟା। ଆଉ ବାଛୁରି ବି ତାର ଦିଟା ଅଛନ୍ତି।
ହୁଁ ଏମିତି ଆ ଘିଅ ଖାଉ, ଦହି ଖାଉ, କ୍ଷୀର ବି ଖାଉ, ଛେନା ବି
ରୁ ଛେନା ପ୍ରସ୍ତୁତ କରୁ। ଆଜ୍ଞା ଛେନା ବି ଖାଉ।
କରନ୍ତି ନାହିଁ ରାବେଡି ପ୍ରଣାଳୀ ଟିକେ ମତେ ବତେଇବେ। ରାବଡି ଆ ଆପଣ କେମିତି ପ୍ରସ୍ତୁତ କରନ୍ତି ଘରେ?
ରାବେଡିଟାକୁ କଣ କରା ଯିବ ନାହିଁ ମ ଯେ ସିଝି ସିଝିକି ତାକୁ ପାଣି ଦେଇଥିବ କ୍ଷୀରରେ ହାଫ୍ ଲିଟର କ୍ଷୀରରେ ଆଁ ଜଷ୍ଟ ପାଣି ଅଳ୍ପ ଦେବେ ତାପରେ ତା ଦେହରେ ଟିକେ ଚିନି ପକେଇ ଦେବେ ସେ କ୍ଷୀର ଟାକୁ ବହୁତ ସମୟ ଯାଇକି ଚୁଲି ହଉ ବା ଗ୍ୟାସ ହଉ ଯୋଉ ଥରେ ହଉ ତାକୁ ଫୁଟେଇ ଫୁଟେଇବାକୁ ଛାଡିଦେବେ। ସେ ବେଶି ସମୟ ଫୁଟି ଫୁଟି ସରଟା ତାର ବେଶୀ ମୋଟା ହେଇଗଲା ପରେ କ୍ଷୀରଟା ପୁରା ମାନେ ଦଶ ପରସେଣ୍ଟରୁ ଯେମିତି ତିନି ପରସେଣ୍ଟ ରହିଥି ଥିବ। ସେଇ ଟାଇପର ହେଇଗଲା ପରେ ତାକୁ କାଢିଦବେ। ସେଇଟା ରାବେଡିଟା ଭଲ ଟେଷ୍ଟ ଲାଗିବ ତାକୁ ଖାଇବେ। ଥଣ୍ଡା ହେଇଗଲା ପରେ ତାକୁ ଖାଇବେ ବଢିଆ
ସେଥିରେ ଟିକେ ଗୁଜୁରାତି ଗୁଣ୍ଡ ଦେଇଦେଲେ ଆହୁରି ଟିକେ ଟେଷ୍ଟ ଲାଗିବ ଆଉ।
ଆଉ ଟିକେ ଟେଷ୍ଟ ଲାଗିବ ହଁ।
ଆଜ୍ଞା ହଉ। ହଁ ମ୍ୟାମ୍ ମୁଁ ଏବେ ଯାଉଛି। ମୋର ମମିଙ୍କୁ ଟିକେ ରୋଷେଇରେ ସାହାଯ୍ୟ କରିବି। ଏବେ ମୁଁ ଫୋନ ରଖୁଛି।
ଆଜ୍ଞା।